ହ୍ୟାଲୋ
କିଏ କଉଛନ୍ତି।
ସୁବା ମୁଁ ତମ ସାଙ୍ଗ କହୁଥିଲି। ଶୁଭ ସକାଳ।
ଶୁଭ ସକାଳ।
କଣ କରୁଚ?
କିଛି ନ ବୁଲୁଛି।
ବୁଲୁଚ ଆଉ ଘରେ କିଏ କିଏ ଅଛନ୍ତି।
ଘରେ ହଉଛି ସମସ୍ତେ ଅଛନ୍ତି।
ଆ ଆପଣଙ୍କ ଘରର ସଦସ୍ୟ କେତେ ଜଣ ଅଛନ୍ତି ଆପଣଙ୍କ ଘରେ?
ଚାଲ ଜଣ
କିଏ କିଏ ଅଛନ୍ତି।
ମୁଁ ମୋ ମମୀ ଅଛି ମୋ ବାବା ଅଛନ୍ତି ମୋ ଝିଅ ଛୁଆ ମୁଁ
ଓହୋ ଆମ ଘରେ ସେମ ସମସ୍ତେ ସେମିତି ଅଛନ୍ତି ମୋ ମାମା ଅଛନ୍ତି ବାବା ଅଛନ୍ତି ମୁଁ ଅଛି ଆ ମୋ ପୁଅ ଅଛି ଆମ ମୋ ସାନ ଭଉଣୀରେ ଅଛି ମୋ ଜେଜେ ଅଛନ୍ତି ମୋ ବୋଉ ଅଛନ୍ତି।
କେତେ ଜଣ ହେଲେ?
ଆଉ କାଲିର ବର୍ଷା କେମିତି ହେଇଛି ଆପଣଙ୍କ ପଟେ
ବର୍ଷା ବହୁତ ସାଙ୍ଗାତିକ ହେଇଯାଇଛି ଆମର ଯେତିକି ସବୁ ଥିଲା ହଉଛି ମାନେ ଇଲେଟ୍ରିକ ଦି ସ ସବୁ ସେ ପୋଡି ଯାଇଛି ଇନଭଟର ଥିଲା ସେ ପଡି ଯାଇଛି କ୍ୟାମେରା ଛିକି ନାହିଁ ମୁଁ ଜାଣିନି।
ଓହୋ ଆଉ ବହୁତ ବିଜୁଳି ବି ମାରୁଥିଲା ନା।
ହୁଁ
ଆମ ପଟେ ବର୍ଷା ସହିତ ଜୋରେ ପବନ ହେଇଛି ଯୋରେ ବିଜୁଳି ବିଜୁଳି ମାରୁଥିଲା।
ଆମ ପେଟ ବି ସେ
ହୁଁ ବଡ ବଡ ଗଛ ସବୁ ଉପୁଡି ଯାଇଛି ଆଉ ନାଳ ପୋଖରୀରେ ବହୁତ ପାଣି ଫୁଲ ହେଇଯାଇଛି।
ଆମର ହଉଛି ଇଲେକ୍ଟ୍ରିକ କନେକ୍ସନ ପୁରା କଟି ଯାଇଥିଲା ଆଉ ବହୁତ ରାତିରେ ଆଇଲା।
ଆମ ପଟେ ବି ସେମିତି।
ଆଉ ଘରେ କଣ ଚାଲିଛି ସବୁ
ଘରେ ଘରେ ଏବେ ମାମା ରୋଷେଇ କରିଛନ୍ତି। ତମ ଘରେ ଆଜି କଣ ହେଉଛି?
ଆମ ଘରେ ହଉଛି ନା ଛୁଟି ଅଛି ବୋଲି ତମତେ ଏଇ ଜଷ୍ଟ ଶୋଇକି ଉଠିଲେ ମୁଁ।
ଓହୋ ଆଉ ତମ ମାମା କଣ କରିଛନ୍ତି?
ନଆ କାମ କରୁଛନ୍ତି ରୋଷେଇ ପାଇଁ ତ ରଛି ପ୍ରିପାରେସନ କରୁଛନ୍ତି।
ଓହୋ ମୋ ମାମା ବି ସେମିତି ରୋଷେଇ କରିଛନ୍ତି ତମର ଆଜି କଣ ରୋଷେଇ ହବ?
ଅଛି। ତମର
ଓହୋ ଆଉ ରଜ କାଲି ଆପଣ ପଟେ ରାଜ କେମିତି କଣ ହଉଛି?
ରଜ ସେଇ ଝିଅ ପିଲାମାନେ ତାଙ୍କର ସଜବାଜ ହେଇ ବୁଲିବାକୁ ପଳେଇବେ ବଝୁଲେ ଖେଳିବେ ଆଉ ପିଠାପଣା ହବ।
ଓହୋ ଆମ ପଟେ ଆମ ଗାଁ ରେ ରଜ ମହୋତ୍ସବ ହଉଛି। ଆମ ପଟେ ରଜ ମହୋତ୍ସବ ହଉଛି ଆମ ଗାଁରେ ଆଉ କୁନି କୁନି ପିଲାଙ୍କ ପିଲାମାନଙ୍କ ପାଇଁ ପ୍ରତିଯୋଗିତା ରହିଛି ଆଉ ଆମ ଗାଁର କେତେଜଣ ଲୋକଙ୍କୁ ମୁଖ୍ୟ ଅତିଥି ଭାବେ ନିଆଯାଇଛି। ଆଉ ସେଠି ସାତ ଆଠଟା ଦୋଳି ଅଛି ଆଉ ପିଠା ଘରେ ନେଇକି ସେଠି ପ୍ରତିଯୋଗିତାରେ ଘରେ କରିକି ପ୍ରତିଯୋଗିତାରେ ଭାଗ ନବା ପାଇଁ ବି ଅଛି। ଆଉ ସନ୍ଧ୍ୟା ବେଳେ ଅଛି ଉ ସାଂସ୍କୃତିକ କାର୍ଯ୍ୟକ୍ରମ
ଆଉ ବୁଲିବାର କିଛି ପ୍ଲାନ ନାହିଁ।
ହଁ ବୁଲିବାର ପ୍ଲାନ ଅଛି। ଆମ ଗାଁ ସହିତ ଆମ କି ଅ ଘର ମାନେ ଆମ ଗାଁରେ ରହିବୁ ଆମ ଗାଁ ର କିଛି ସାଙ୍ଗ ପିଲାଙ୍କୁ ଆମ ପାଖ ପଡୋଶୀ ଗାଁ ମାନଙ୍କୁ ବି ଆମେ ବୁଲି ଯିବାକୁ ଉ ଚାହୁଁଛୁ। ତମେ?
ହୁଁ ଆଉ
ଆଉ ସମସ୍ତେ ଭଲ ଅଛନ୍ତି?
ହୁଁ ଭଲ ତ ସମସ୍ତେ ଅଛନ୍ତି ଆଉ ତମର ସମସ୍ତେ ଭଲ ଅଛ ନା?
ହଁ ଆମର ବି ସମସ୍ତେ ଭଲ ଅଛନ୍ତି। ତମେ ଏବ କୋଉଠି କ୍ଲାସ ପଢୁଛ?
ଜଷ୍ଟ ପୁଅ ପ୍ଲସ୍ ଟୁ ପା ଆସିଲି
ଓହୋ ମୁଁ ବି ଏବେ ଆଗକୁ କଣ କରିବ ବୋଲି ଚାହୁଁଛ,
ଆଗକୁ ଭାବୁଛି କଛି ଚାଷ ବାସ କରିବି ଗାଈ ପନ୍ଦର ଟା ଖଣ୍ଡ ରଖିବି ତ ମୁଁ ବି କାମ ରଖିେବିତେ କହେଇବୁ
ଆପଣ ଗୋଟେ ଚାଷ ବାସ କେମିତି କଣ ହ ଚାଲିଛି ଏବେ ବିଲରେ ଖତ ସାର ଲଗା ହେଲାଣି ନା ନାଇଁ
ଭଲ ତ ସବୁ ଚାଲିଥିଲା ବର୍ଷା ହେଇକି ସବୁ ହଉଛି ଉଡିଗଲା
ଓହୋ ଆମ ପଟେ ବି ବିଲରେ ଖାତା ଲଗେଇ ଦେଇ ସାରିଲେଣି ଆଉ କିଛି କିଛି ଲୋକ ଚାଷ କରି ଚାଷ କଲେଣି
ରସ୍ତେଇଦ କି ଚାଷ
ହଁ
ହଉ ଯେକୌଣସି ଯୋଉ ଉ ଖାଦ୍ୟ ରହୁଛି ମତେ କହିଦେଲା ହଉଛି ପ୍ରସ୍ତୁର ପ୍ରଣାଳୀ
ମୁଁ ଭାତ ଭାତ ଡାଲମା ଭଜା ଯା କରିଜାଣିଛି ହେଲେ ଆଜ୍ଞା
ଭାତର ରୋଷି କେି ଝୁଜ
ବାାତ
ହଁ
ଭାତ ପ୍ରଥମେ ଭାତ ତ ଭାତ ଆଉ କଣ
ତାକୁ ରୋଷେଇ ବି କରଛ ନା ଖାଲି ସେଇ ଶୁଖିବାକୁ ବି ଦଉଛ
ମାମା କରନ୍ତି ମୁଁ ପ୍ରାୟ କରେନି ତ ମୁଁ ଜାଣିନି
ଆଉ ଦେଖି ତ ଥିବ ସେ ଭାତ ଟା ରୁଷେଇ ହୁଏ
ଆପଣ ଜାଣିଛନ୍ତି ନା ଆପଣ ଟିକେ କହିଲେ
ପିଛିି ନ ଆ ପାଣି ଳ ସେ ଚାଳ ପକିରେ ଡାଇଲା ଗାଈ ଦଵାରା ସେ ହେଇଗଲାାତ
ଓହୋ
ମୁଁ ନିମ ଖା ଦେଖି ଦେଖିଛି ଯ ଦେଖି ସେଇଟା କହୁଛି
ଓ ହ ଆପଣଙ୍କ ଜୀବନରେ ଲଛି
ହୁଁ କଥା କଟ କି କି ଶୁଭୁନି ଭଲ
ହ୍ୟାଲୋ ଆପଣଙ୍କ ଜୀବନ ଲକ୍ଷ କଣ
ଏବେ ତ ଠିକ ନାହିଁ ଦେଖିବା ଆଗୁ ହେବ ଯଦି ମୁଁ କହିବି
ଓହୋ ଆପଣ ତୀର୍ଥଯାତ୍ରାରେ କୋଉ କୋଉ ଜାଗା ଭ୍ରମଣ କରିଛନ୍ତି
ତୀର୍ଥଯାତ୍ରା ଦେଖିବାକୁ ଗଲେ ପୁରୀ ଆ ମାନେ ଆମ ଓଡିଶା ଭିତରେ ଦେଖିବାକୁ ଗଲେ ହଉଛି ପୁରୀ କୋଣାର୍କ ଆଉ ଭୁବନେଶ୍ଵର ଭଟଗିରି ଆଉ ନାଣ ର ମନେ ନାହିଁ ବାକି ହଉଛି ଓଡିଶା ବାହାରେ ଦେଖିବାକୁ କହିଲେ ମୁଁ ହେଇଛି ଅ କୋ ତ ଲାଲକଲା ଭ୍ରମଣ ସ୍ଥାନ କହିଲେ ଗୋଟେ ହଉଛି ଆଉ ଇଏ ପଞ୍ଜାବର ଉଁ ସ୍ଵର୍ଣ୍ଣ ମନ୍ଦିର ଏଗୁଡ଼ା ସବୁ ଆଉ।
ଓହୋ। ଆପଣ ତାହେଲେ ଏତେ ସବୁ ଜାଗା ବୁଲ- ଚାଲେନି।
ଉଁ ହଁ ଏୟା ବହୁତ କମ ଅଛି।
ଓହୋ। ଆପଣ ସେଠି ବୁଲିକି କିଛି ଶିଖିଥିବେ ତ
ଉଁ ହଁ ଶିଖିବା ପାଇଁ ତ ବହୁତ କିଛି ଅଛି ସୋର୍ଣ୍ଣ ମ୍ ମନ୍ଦିର ପାଖରେ ଅଛି ଜାଲିଆନାବାଲାବାଗ ହତ୍ୟାକାଣ୍ଡ ଗୋଟେ ହେଇଥିଲା। ସେଠି ଯୋଉ ସବୁ ବୀର ପୁରୁଷ ମାନେ ତାଙ୍କର ସବୁ ଜୀବନ ବଳି ଦେଇଥିଲେ ଅଛି ସବୁ।
ଓହୋ ଆପଣଙ୍କ ପଟେ ଏ କୋଉ ପର୍ବପର୍ବାଣୀ ପ୍ରସିଦ୍ଧ।
ଆମ ପଟେ କହିବାକୁ ଗଲେ ହଉଛି ତାର କାଳୀ ପୂଜା।
କାଳୀ ପୂଜା। ଆମର ଏଠି ଏ। ପୁରୀର ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା।
ଉଁ ହଉ।
ଆଉ ସକାଳୁ ଏବେ କଣ ଜାଳିଖିଆ କଲାଣି।
ମୁଁ ତ ଏଇ ସାଙ୍ଗେ ସାଙ୍ଗେ ଉଠିଲି ଆଉ ଜଳଖିଆ କଣ କରିବି। ବାକି ଆଜି ହଉଛି କମ୍ପୁଟର କ୍ଲାସ। ତ ଛୁଟି ଅଛି।
ପାଠ ପଢା ପଢି ଠିକ ଚାଲିଛି।
ହଁ।
ଓହୋ ଆପଣଙ୍କ ଗା ସେପଟେ। କାଳୀପୂଜା ବିଷୟରେ କିଛି ବର୍ଣ୍ଣନା କରନ୍ତୁ। ତୁ।
ଆମ କାଳୀପୂଜା ହଉଛି ମାନେ ଯୋଉ ଦିନ କାଳୀପୂଜା ଥାଏ ସେଦିନଠୁ ଆରମ୍ଭ ହବ ଶରିବ ପନ୍ଦର ଦିନ ଚାଲିବ କାଳୀ। ପୂଜା ସାଙ୍ଗରେ ତା ସାଇଡ ରେ ହଉଛି ସବୁ ଜା ଯତ୍ରା ପଡିବ ଆଉ ସେ ସବୁ ହବ ଆଉ ତ ପ୍ରତିଯୋଗିତା ରଖନ୍ତି ପିଲାଙ୍କ ମଝିରେ ମାନେ ସମସ୍ତଙ୍କ ବିଷୟରେ ହୁଏ। ଆଉ ତାପରେ ତାର ବଣ୍ଟନ କରାଯାଏ ସବୁ ହଉଛି ପ୍ରାଇସ ବଣ୍ଟନ କରାଯାଏ ସେ ସବୁ ହୁଏ ଆଉ।
ଓହୋ।
ନାଟ ଗୀତ ମେଲୋଡ଼ି ଏ
ଆପଣ ମତେ କିଛି ପ୍ରଶ୍ନ ପଚାରିବେନି ମୁଁ ଖାଲି ସବୁ
ହଉ ପଚାରଚି ପଚା ଚାରୁଚି। ଆଉ ତମ ଜୀବନର ଲକ୍ଷ୍ୟ କଣ।
ମୋ ଜିିବ ବନର ଲକ୍ଷ୍ୟ। ଆ ଅ ଆମ ଓଡ଼ିଶାର ଓଡ଼ିଶା ଭିତରେ ଯେତିକି ପର୍ଯ୍ୟଟନସ୍ଥଳୀ ବୁଲିକି ଭ୍ରମଣ କରିବା।
ଆଉ ଫ୍ୟୁଚର ପାଇଁ କିଛି ପ୍ଲାନିଂ ନାହିଁ।
ହଉ।